ହ୍ୟାଲୋ
ହାଲୋ
କୁହନ୍ତୁ ସାରେ।
ହୁଁ କଣ କରୁଥିଲେ ଆପଣ?
କିଛି ନାହିଁ ଆଚାର ଟିକେ ପାଟିରେ ପକଉଥିଲି।
ଏ ଭଲ ଆଉ ହଉରେ ଡାକିବୁନୁ ପୁରା ଏକା ଏକା ଖାଇ ଦଉଛୁ ନାଇଁ।
ଆ, ଆ। ଖାଇବୁ ଆ।
ଯିବା ଜିବା ଯାଉଛି ଆଉ ଟିକେ ପରେ।
ହଉ ଆଉ।
ହଁ ଭାତ ଭାତ ବି ରଖିଥା ଖାଇକି ଡାଇରେଟ୍ ପଳାଇବି। ହ୍ୟାଲୋ। ହ୍ୟାଲୋ
ବଲିବା କି ନାଇ ହ୍ୟାଲୋ
ହୁଁ ଶୁଭିଲାନି କଣ କୁଆଡେ ପଳେଇଲୁ ନା କଣ?
ନା ମତେ ମତେ ସୁବାଗଲାନି ଟିକେ ପୂର୍ବରୁ।
ଓ ଓହୋ ହେଲେ ଭାତ ଭାତ ବି ରଖିଥା ଡାଇରେକ୍ଟ ଖାଇକି ପଳେଇବି।
ହଉ ଆସେ ଭାତ କଣ, ଆଜି ସନ୍ଧ୍ୟାବେେଳେ ପନିର ଟିକେ କରିବା। ହଉ ଚିକେନ ବିରିୟାନି କରିବା ନା କଣ?
ଚିକେନ କରିବା କି?
ହୁଁ କହ କଣ କରିବା କହ?
ହଁ କରିବା ଆଉ ଏଇଟା ଗୋଟେ କଥା।
ହୁଁ ତତେ କରି ଆସିଛି କି ନାଇଁ ବା?
ମତେ ଆସୁନି ତୁ ଏକା କରିବୁ।
ହଁ ତୁ ଟିକେ ଶିଖେରେ ଆଉ କେ ତେବେଳେ ଶିଖିବୁ?
ହଁ ଶିଖିଵିରେ। ତମେ ଅଛ ତମେ ତ ଅଛ କରିବ ତମେ ଆଉ।
ହୁଁ ହୁଁ ଆଉ ତୋତେ କଣ ଆସୁଛି ତାହେଲେ?
ମତେ ବୁଲିବାଟା ଆଉଛି।
ଖାଇବା କଣ କରି ଆସିଛିରେ?
ଖାଇବା ଭାତ
ହୁଁ, ହୁଁ ଭାତ କଣ କି କହିଲୁ ଡାଲି କେମତି କରୁଛୁ ବଲେ?
କେମିତି ପ୍ରଥମେ ଦେଖେ ତେଲଟା ପକେଇବୁ।
ହୁଁ
ଏ ଗ୍ୟାସ ଟା ଅନ କଲୁ ନା ନାଇଁ ନା ଗ୍ୟାସ ଟା ଅନ୍ କରିବା ଶିଖେଇବାକୁ ପଡିବ ତତେ?
ତୁ ତୁ କହିବୁ ନା ବଲେ ମୁଁ ଏଇଟା
ହଁ ହଁ ଦେଖ୍ ଗ୍ୟାସ ଟା ଯିବୁ ତଳ ଆଡୁ ପ୍ରଥମେ ଅନ୍ କରିବୁ।
ହୁଁ
ତାପରେ ଗ୍ୟାସ ର ଅଛି ଗ୍ୟାସ ଷ୍ଟୋଭ ଟା ଅନ୍ କଲୁ ସିଲିଣ୍ଡର ଅନ୍ କରିସାରିଲା ପରେ ଏଠି ଗ୍ୟାସ ଟା ଅନ କଲୁ ଲାଇଟର ଟା ମାରିଲୁ ଲାଗିଲା ଗ୍ୟାସ୍ ଟା ପାଣି ପାଣି ଦରକାର ନାହିଁ ଏଠି ପରେ ପାଣି ଆଣିବା। ପ୍ରଥମେ ତେଲ ଆଣିଲୁ ଟିକ ଜଷ୍ଟ ଟିକେ ପକେଇବୁ ବେଶୀ ନାହିଁ। ଅଳ୍ପ ଟିକେ ଅଳ୍ପ ଟିକେ ତେଲ ପକେଇଲୁ ତାପରେ ଫୁ ଫୁଟଣ ଟିକେ ପକାଇବୁ ହେଲା?
ତୁ ଡାଲି ନ ସିଝେଇକିନା ଛୁଙ୍କ ଦଉଛୁ ଫାଷ୍ଟ?
ର ଫାଷ୍ଟ ଏଇଟା ପକେଇ ସାରେ ତୁ ଏଇଟା ମୋ ମୋର ଏଇଟା ଶୁଣ ଏଇଟା ମୁଁ ମୋର ଗୋଟେ ଆଧୁନିକ ଷ୍ଟାଇଲ ର କାଢ଼ିଛି। ହୁଁ, ଏୟା କଲୁ ହେଲା କିରେ? ତାପରେ ଡାଲି ଆଗରୁ ଫୁଟେଇି କାଢି ଦେଇଥିବୁ ସେଇଟା।
ହଁ, ହଁ, ହୁଁ, ହୁଁ, ହୁଁ
ଶୁଣୁ ନା ଫାଷ୍ଟ ଶୁଣିବାର ତୁ ନ ଶୁଣିକିରି ଆ ମୁଁ ପୁରା କଥାଡ଼ା ଶୁଣି ସାରିଲା ପରେ ତୁ ସିନା କଇବୁ।
ହ୍ନୁ ହ୍ନୁ ହ୍ନୁ
ଆଉ ତା ପାଣି ଫାଣି ଦେଇକିରି ସେଇଡ଼ା ସିଝେଇ ଦେଇଥିବୁ ହେଲା କିରେ। ଅଳ୍ପ ଦେଇଥୁ ବେଶୀ ପାଣିଆଉ ଦେଲେ ବି ଭୁଲ୍ ନାଇଁ।
ହ୍ନୁ
କର୍ଦେଇଥିବୁ ତାପରେ ଏଇଡ଼ା ଯୋଉ ଛୁଙ୍କଟା ଦେବୁ ପ୍ରାଥମେ ଦେଖ। ସୋରିଷ ଜିରା ଆଉ କଣ ସେଡ଼ା ତ ଗୋଟେ
ବୃସୁଙ୍ଗ ପତ୍ର।
ନାଇରେ ବୁଜୁନା ବଦଳ ନାଇଁରେ। ତେଜ୍ଵପତ୍ର ତେଜପତ୍ର ବି ଦଉଚନ୍ତି। ଆଁ ହେଡ଼ା ଦଉଚନ୍ତି। ସେଇଡ଼ା ଟିକେ ପକେଇବୁ ପ୍ରଥମେ ଟିକେ ହେଡ଼ା ଫୁଟି ସାର୍ଲା ପରେ ମାନେ ଫୁଟଣ ପୁଟଣ ହେଇ ସାର୍ଲା ପରେ ପଞ୍ଚ ଫୁଟଣ ଇ ପକେଇଲେ ପକେଇଉ ବଲ ଆଉରି ଟିଏ।
କଣ ଏଲା କଣ ଏଲା।?
ପଞ୍ଚଫୁଟଣ।
ଅହ ପଞ୍ଚ ଫୁଟଣ ଭିତରୁ ପକେଇଲୁ ପୁରା ଅଧା ଜିନ୍ଷ।
ଅଁ ଚଳିବ ଯେ ଚାହିଁବୁ ବଲେ ପଞ୍ଚ ଫୁଟଣ ବି ପକେଇ ପାରିବୁ ସେ ଭିତରେ ତ ସବୁ ଯାଥାଉଛି ନା
ହୁ ଉ
ହଁ ସେଇଡ଼ା ବି ପକେଇଦବୁ ତାପରେ ହଲ୍ଦୀ ଟିକେ ପକେଇବୁ
ହୁ
ସେଇଡ଼ା ସ୍ୱାଦ ଅନୁସାରେ ତୁ ଯେତିକି କର୍ଥିବୁ ସେଇ ଅନୁସାରେ ପଡ଼ିବ ଲୁଣ ଟିକେ ପକାଇବୁ।
ଉ
ତାପରେ ସେଇଡ଼ି ତ ଡାଲି ସିଜିକି ଥିବ। ସେଡ଼ାକୁ ଟିକେ କଣ ସେଟା କଉଛନ୍ତି ଯୋ ବେଲା ଭଳିଆ ନ ଥାଉଛି କି ଘାଣ୍ଟିବା ପାଇଁ।
ଉ
ଏ ଛୁଙ୍କଡ଼ା ପକେଇ ଦେଇକି ଘାଣ୍ଟି ଦବୁ ଟିକେ ସମୟ ବସେଇ ଦବୁ ଆଉ ହେଲା ଆଉ।
ହଉ ଆଉ।
ପ୍ରସେସ୍ ଟା ଠିକ୍ ଅସି ତ ପ୍ରଣାଳି ଟା।
ହୁଁ କାଲି ତୁ ଗେନ୍ଦ୍ରଇ ଦେଲୁ କି? ଡାଲିର ଫାଷ୍ଟ୍ ଫୁଟଣ ପକେଇଦେଲୁ ତ
ହଁ ହେଁ ସେଟା ଆରେ ମୁଁ ଗେନ୍ଦ୍ରେ ଦେନି ମାନେ ଏଁ ସେଇଡ଼ା ମୁଁ କଉଥିଲି ତୁ ଆଉ କଇଦେଲୁ ଆଉ।
ହୁଁଉଁ କଉଥିଲେ।
ଜାଣିପାର୍ନୁଲୁନୁ ହୁଁ ଠିକ୍ ସେ
ଉଁ ହୁଁ କଲେସ୍ ସରିଗଲା ସିନା କଲେଜ କଥା ଏବେ ମନେ ପଡ଼ୁଛି କଲେସ୍ ଥିଲାବେଳେ ତୁ ଗଲୁନି କି?
କୁଆଡ଼େ।
କଲେଚ୍ କଲେଜ୍।
ହୁ
କନେଷ୍ ଥିଲା ବେଳେ ଗଲୁନି କଲେସ୍ ସର୍ଲା ପରେ କିନ୍ତୁ ମନେ ପଡ଼ୁଛି।
ଅଁ ଯିବାକୁ ଇଚ୍ଛା ହଉଚି।
ନାଇଁ ଯିବାକୁ ଇଚ୍ଚା ନାଇଁ ଏଇଡ଼ା ଯୋଉ ମଜା ମଜଲିସ୍ କର୍ଥୁଲୁ।
ଆ ମଜା ମଜ୍ଲିସ୍ ଏବେ ମନେ ପଡ଼ିବ ଆଉ କିନ୍ତୁ ଆଉ ସେଡ଼ା ଆଉ ନାଇଁ ଆଉ କଁ କରିବୁ ସେଇଡ଼ା ଖାଲି ଦେଖ ଖି ଖୁ ଦେଖିକି ଏବେ ଖୁସ୍
ଉଁ ଆଉ ସେ ଆଉ ଥରେ ମୁଁ ଯାଇଥାନ୍ତି। ପମା ଘରୁ ଆୟୋଜନ କର୍ଥାନ୍ତି।
ହ ହ।
ସବୁ ଯାକ ଜିନିଷ ଆୟୋଜନ କରିଥାନ୍ତି। ମଞ୍ଚକୁ ଯାଇକିନା କହିଥାନ୍ତେ ଗୀତ ଗାଇଥାନ୍ତେ।
ହ। ମୁ ବି ମୋର କିଛି ହୁଁ ମୁଁ ବି ମୋର କିଛି କବିତା ପ୍ରଦର୍ଶନ କରିଥାନ୍ତି।
ହୁ ହୁ।
ଦର୍ଶକଙ୍କର କରତାଳି ମୋ ପାଇଁ ଗୋଟେ ସ୍ଵର୍ଗ ସହିତ ସମାନ ହେଇଥାନ୍ତା।
ହୁଁ ମତେ ଏଇ ମନେପଡୁଚି, ମୁ ଯାଇ ଭଲ ହେଇଥାନ୍ତା ଆଉ ବର୍ଷ ହେଇଥିଲେ ଭଲ ହେଇଥାନ୍ତା ନାଇ କି?
ଉଁ ତାଲେ ଉଁ ତାଲେ ନୂଆ ଏଇ ଯୋଉ ଶିକ୍ଷା ଅନୁଷ୍ଠାନ ଯୋଉ ଆସୁନି କି ଏବେ ଏନିପି
ହୁଁ।
ସେଥିରେ ଜଏନ୍ କରିଥିଲେ ହେଇଥାନ୍ତା ଆଉ।
ଆଚ୍ଛା ଛ ଯେ ଖାଲି ପଢି ପଢିକି ଟିକେ ଅବସ୍ଥା ଖରାପ ହେଇଯାଇଥାନ୍ତା ଆଉ।
ଖରାପ ନାଇ ବହୁତ ଖରାପ ହେଇଯାଇଥାନ୍ତା।
ହୁଁ
ଏବେ ତ ସେମାନଙ୍କର ପରୀକ୍ଷା ହବ ବୋଧେ?
ହଁ ଏବେ ପରୀକ୍ଷା ହବ। ଏ ଆମ ତଳ ଶ୍ରେଣୀ ପିଲା ମାନକର, ହୁଁ।
ଜୁଲାଇରେ ହବ।
କଣ ମନେ ବହୁତି ମୁଁ ଯାଉଥିଲି ମୋର ଯିଅ ସାଙ୍ଗରେ ସବୁ ଇଏ କରୁଥିଲା ତା ସହ ପ୍ରାକ୍ଟିସ କରୁଥିଲି ସକାଳୁ ସକାଳୁ ତମମାନେ ସବୁ ସେଆଡେ ମେ ମିଟିଙ୍ଗ୍ ଶୁଣିଲା ବେଳେ ଆମେ ମାନେ ଏପଟ ସବୁ ପ୍ରାକ୍ଟିସ କରୁଥିଲୁ କହିବାର ସେ ଫାଷ୍ଟ କହିବ ମୁଁ ଫାଷ୍ଟ କହିବି ମୁଁ ତାପରେ କହିବି।
ଏଇ ତ ଜୀବନ ଆଉ।
ଆଉ ଫୁଣି ସବୁ ଷ୍ଟ୍ରିପ୍ଟ ମୁଁ ଲେଖିଥିଲି। କମେଡି ଯାକ ଗେମ୍ ଯାକ ଖେଳ ଯାକ, ଭଲ ଲାଗିଲା ନା ନାଇ?
ହଁ ବହୁତୁ ଭଲ ଲାଗିଲା।
ହଁ ହଁ।
ଆମର ଖାଲି ବିଦାୟ ସମାରୋହ ବେଳକୁ ଟିକେ ଶ୍ରେଣୀ ଗୃହଟା ଛୋଟ ହେଇଗଲା।
ସେଇଟା ଗୋଟେ ଖରାପ ଲାଗିଲା ସିଏ ବଲ ଯିବାର ଥିଲା ନା ଆମେ କମ୍ ପିଲା ପିଲା ଥିଲୁ ଯେ
ହଁ ପରା ଆଉ ଟିକେ ବଡ ଦେଇଥିଲେ ସେଇଟା ହେଇଥାନ୍ତା ଆୟୋଜନ ସମାରୋହ ଟା ବହୁତ ଖୁସିରେ ଯାଇଥାନ୍ତା ଏତେ ଏବେ ବି ଖୁସିରେ ଗଲା କିନ୍ତୁ ଆଉ ଟିକେ ଖୁସି ଲାଗିଥାନ୍ତା।
ହରେ ଭଲ ହେଇଥାନ୍ତା, ଏମାନେ ଜାଣିଲେ ନାଇଁ ଆଉ କଣ କରିପାରିବା କହ, ହ୍ୟାଲୋ।
ହଁ ପରା ଜାଣିପାରିଲେନି ଭଲସେ କଁ କରିପାରିବା।
ହୁଁ ଆଉ ହ କଣ ଖବର କହ?
କହ କଣ ଖବର?
ହୁଁ ମୁଁ ଏବେ ଆଉଥରେ କଣ ଗୋଟେ କରିନା ଖାଇବି କରିନା ଖାଇବି ଭଳିଆ ଲାଗୁଚେ।
ଖାଇବେ ଖାଇବେ ଆମ ପାଇଁ ବି କଣ ଆଣିଦେଇଥା।
ଉଁ ଉଁ।
ଖାଇଆ ଆକୁ ଆମକୁ ବି ଭୋକ ମାଡି ବସିଲାଣି ପେଟ ବିଷୟରେ ମୂଷା ଗୁଡୁରୁ ଗୁଡୁରୁ କଲାଣି।
ହୁଁ ଏ ଆଗକୁ କଣ ପର୍ବପବାଣୀ ଆସୁଚି କି?
ରଥଯାତ୍ରା ଯିବା ନିଶ୍ଚୟ ଯିବା।
ଏ ହେ ହଁ ରଥଯାତ୍ରା ଆସୁଛି ଯିବାରେ ରଥ ଟାଣି ଯିବା।
ହୁଁ। ଯିବା ସେଇ ଆଠଟା ଏ ସରି ଆଠଟା କହୁଚି ସେଇ ଗୋଟେ ଅଧେ ବାରଟାବେଳକୁ ବାରଟା ନାଇଁ ତ ଗୋଟେ ଅଧେ ଆଡେକେ ଯିବା ମେଡିକାଲ ଛକ ପାଖାପାଖି ହେଇ ଯାଇଥିବେ କଣ କହିଲୁ?
ଆଉ ସେ ରଥଯାତ୍ରା ଫେମସ ପୁରୀ ଯିବା ନା କଣ?
ନାଇଁ ନାଇଁ ଥାଉ।
ଉଁ।
ଜଗା ଦର୍ଶନ ଯେବେ ନା ଯେବେ କରିପାରିବା।
ଆ ଚା କରିଥା।
ପୁରୀରେ ଯଗା ଦର୍ଶନ ରଥଯାତ୍ରାରେ କରିବା ଅସମ୍ଭବ ମୋ ହିସାବରେ।
ଆମେ କରିବୁ ସିନା ହେଦିନ
ନା ନାଇଁ ସେଦିନ ଆଉ କଲେ ହବ
ହୁଁ ହୁଁ କହିବୁ ବଲେ ଯିବା ପୁରୀ ଯିବା ରଥଯାତ୍ରା ବେଳକୁ। ଦି ଦିନ ରହିବା ରଥ ଟାଣିବା।
ଖର୍ଚ୍ଚ ଟା ଖର୍ଚଡ଼ା ଖର୍ଚ୍ଚଡା?
ଖର୍ଚ୍ଚ ନିଜ ହାତ୍ର ବାହାର କରିବୁନି।
ଅ
ଆଉ ଦି ଦିନ ରହିବୁ ଜଗା ଦର୍ଶନ କରିବୁ ପୁରୀରେ ରଥଯାତ୍ରା ଦେଖିବୁ।
ଆ ଥାଉ।
ଆଉ ଖାଲି ରେ ହବ ନା କଁ?
ଥାଉ ଆମେ ଆମର ସୁବିଧା ଗାଡିକି ପରେ କେତେବେଳେ ଯିବା।
ହଉ
ହଁ ଆଉ କଥା
ସାଙ୍ଗ ଗଟେ କଲ କରିଥିଲା କହିଲା ଯିବା ପୁରୀ ବୋଲି।
କିଏ କଲ କରିଥିଲା?
ସାଙ୍ଗ ହୁଁ।
ହୁଁ ହୁଁ।
ପୁରୀ ପୁର୍ ଯିବା କହୁଥିଲା।
ଅ ଓଉ
ବିଲା ଚାଲ ଯିବା ବୁଲିକି ଆସ ବୋଲି ଏଇ ତଳ ଗୋଦ ଘଷା ଯାତ୍ରା ଟା। ଇନ୍ଦେ ହ ଦେଖିବାରହ ବୋଲି।
ହୁଁ।
ଆଡା ଫେମସ ନା। ତାଳ ଗୋ ସିଆଡେଯାଇନି ଟିକେ ଗଜାଫଜା ଟିକେ ଖାଇଥାନ୍ତୁ ମିଠା।
ପୁରୀ ପ୍ରସିଦ୍ଧ ରସ ଯା ଯାତ ରଥଯାତ୍ରା।
ହୁଁ ନାଇଁ ଯାଇନା ଗଜା ଟିକେ ଖାଇଥାନ୍ତୁ। ଫେମସ ସେଆଡେ ଗୁଗ ଗଲେ ଗଜା ହକା ଆଣୁଚନ୍ତି ଲୋକ।
ହଁ।
ହଁ ନା ନାଇଁ?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
ତ ଏବେ ଏଇ ଖାଉଚି।
ହଉ କରିଥା ତୁ ଖାଇବା ବି ମୁଁ ଯାଉଛି।
ହଉ ଯାଆ ଖାଇଯା ଆଉ।
ହଉ ରଖିଲି।
ହୁଁ।
ହୁଁ।